ହଁ ଆପଣ କଣ କରୁଛନ୍ତି?
ହ୍ୟାଲୋ।
ହଁ ଆପଣ କଣ କରୁଛନ୍ତି, ଶଭୁଚି ତ କଥା?
ହ୍ୟାଲୋ।
ହ୍ୟାଲୋ।
ନାଇଁ ନାଇଁ କଣ ହେଇ ହଁ ହଁ ଏବେ ଆପଣଙ୍କୁ ମୋ କଥା ଶୁଭୁଛି।
ହଁ ହଁ ଶୁଭୁଛି।
ଆଉ ମୁଁ କଣ କହୁଥିଲି କହିଲେ ଆପଣଙ୍କ ମାମା ଆପଣଙ୍କୁ କେମିତି ବାଡାନ୍ତି କେତେ ଥର ବାଡଉଥିଲେ ଛୋଟବେେଳେ‌?
ମନେ ନାହିଁ ସେଇ କଥା ଆଉ ଆପଣ ଏବେ ଗୋଟେ କଥା ଜାଣିଛନ୍ତି ଆପଣ ଯେ ଆପଣ ଗଲେ ଆପଣଙ୍କ ଭଉଣ କଣ କଲା ଚେୟାର ଟା କଣ କଲା ନା ଗୋଡ ଉପରେ ଦୁଲୁ କିନା ର ରଖିଦେଲା ଆମ ଗୋଡର ପୁରା ନାଲି ପଡିଗଲାଣି।
ଆପଣ ମୋ ଭଉଣୀର ଗୋଡକୁ ତଳେ ରଖିକି ତା ଗୋଡ ଉପରେ ବି ଚେୟାର କକୁ ଦୁଲୁ କିଣି ରଖିଦିଅନ୍ତୁ।
ସେ ବା ଗୋଡଟା ଖଟ ଉପରେ ଟେକି ଦେଇଛନ୍ତି ମୁଁ ଗୋଟେ କାମ କରୁଛି ତାଙ୍କ ଗୋଡ ଉପରେ ବସି ପଡୁଛି। କାରଣ ଶୀତ ପତଳା ଟା ତାଙ୍କୁ ମୁଁ ତାଙ୍କୁ ସେ ମତେ ସମ୍ଭାଳି ପାରିବିନି ଆଉ ତା ଅଙ୍ଗଣଟା କାଟିବ ଆଉ ସେ ମତେ ପୁଣି ବାଡିବ ମୁଁ ପୁଣି ତାଙ୍କୁ ବାଡେଇବି ଏମିତି ବାଡା ବାଡି ହେଇଯାଉଛୁ।
ଭଉଣୀ ଭଉଣୀ ଭିତରେ ଏମିତି ପ୍ରେମ ଥିଲେ ହିଁ ବାଡ ବାଡି ହୁଏ। ଆପଣ କାହିଁକି ଏମିତି ବ୍ୟସ୍ତ ହଉଛନ୍ତି ଆପଣ ଯଦି ବାଡ଼ବାଡ଼ି ହେବାକୁ ଚାହୁଁଛନ୍ତି ଆପଣ ଟିକେ ପ୍ରେମରେ ବାଡ଼ବାଡ଼ି ହେଇଯାଆନ୍ତୁ। ତାପରେ ଆମେ ଦେବ ଦୋକାନ ଯିବା ଦେବ ଦୋକାନ ଦ କ ଯାଇକି ସେଇଠୁ ହଉଛି ଦିଇଟା ନାଇଁ ଆପଣଙ୍କୁ ମୁଁ ଟଙ୍କା ପନ୍ଦର ଟଙ୍କିଆ ଥଣ୍ଡା ଦେବି ନହେଲେ ଦଶ ଟଙ୍କଆ ଥଣ୍ଡା ଦେବି ଆପଣ ଆଉ ମୁଁ ବି ପିଇବି ଦଶ ଟଙ୍କିଆ ଥଣ୍ଡା, ଆଉ ମୋ ଭଉଣୀ ପାଇଁ କିଛି ବି ପ୍ରକାରର ଥଣ୍ଡା ଆମେ ଆଣିବା ନାହିଁ। କାହିଁକି ନା ସେ ବହୁତ ହଉଛି ସେ ଲେମ୍ବୁ ପାଣି ପିଇଛି ଆଜି ସକାଳୁ। ସେ ଆହୁରି ବି କଣ ସେଗ ଫେଗ କରିକି ପିଇଛି ସେ ଚାହା ବି ପିଇଚି ସେ ମ୍ୟାଗି ବି ଖାଇଛି ପୁରୀ ବି ମେଞ୍ଚେ ଖାଇଛି ଏକା ସି ପନ୍ଦର ପଟ ପୁରୀ ଖାଇଚି।
ନା ସିଏ କଣ ପନ୍ଦର ପଟ ଖାଇପାରିବେ ସେ ତେ ହେଇଛନ୍ତି ଏଡିକି ଟିକେ ମାନେ ତାଙ୍କର ପୁରା ଜିରୋ ଫିଗର ମତେ କାହିଁ ଲାଗୁନି ସେ ପନ୍ଦର ପଟ ପୁରୀ ଖାଇ ଦେଇେଇଥିବ ବୋଲି ମତେ ତ ଲାଗୁଛି ସେ କୋଡିଏ ପଟ ଖାଇଥିବେ।
ହଁ ସେ ପନ୍ଦର ପଟ କୋଡିଏ ପଟ ପଚିଶି ପଟ ତେଇଶ ପଟ ଏମିତି ପ୍ରକାରରେ ହିଁ ଖାଏ। କାହିଁକି ନା ତାର ଏ ମାନେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ରୁ କିଛି କମ ପଟାର ପୁରୀ ସେ ଖାଇକି ରହିପାରେନି ମାନେ ଏକଙ୍କ ବିଶିଷ୍ଟ ସଂଖ୍ୟାର ପୁରୀ ଦେଲେ ସେ ଜମା ବି ଖାଇପାରେନି ଯିଏ ଟାଲି ଦୁଇଙ୍କ ବିଶିଷ୍ଟ ସଂଖ୍ୟାର ପୁରୀ ଥାଏ। ଆଉ ମୋର ଆପଣଙ୍କ ସହିତ ଗୋଟେ କଥା ହେବାର ଥିଲା ଆପଣ ମୋ କ
ବୋଧେ ଗୋଟେ ପାର୍ସଲ ଆସିଲାଣି।
ଆଚ୍ଛା ଆପଣ ଆମ ଭଉଣୀକୁ ତଳକୁ ପଠାନ୍ତୁ ସେ ଯାଇକି ମୋର ପାର୍ସଲ ନେଇ ଆସିବ।
ପଠେଇ ସାରି ଲେଣେଇ ସେ ଏବେ ତଳକୁ ଦୌଡିକି ଯାଉଛନ୍ତି। ଆପଣଙ୍କର କଣ ଆପଣଙ୍କର ଶୁଣନ୍ତୁ ଆପଣଙ୍କର କଣ ଡେଲି ଗୋଟେ ଗୋଟେ ପାର୍ସଲ ଆସୁଛି ଏବେ ଗୋଟେ ଗୋଟେ ଆସିଥିଲା ଆଜି ଚାରିଟା ନା ଆଜି ତିନିଟା ଆସି ସାରିଲାଣି ଏବେ ଆଉ ଗୋଟେ ଏଇଟାକୁ ମିଶେଇକି ଚାରିଟା ପସାରିଲ ଆସି ଆପଣଙ୍କର କଣ ଡେଲି ପାର୍ସଲ ଆସୁଛି?
ଦେଖନ୍ତୁ ଯେହେତୁ ମୁଁ ଏବେ ନଗଦ ପଇସା ଡେଲି ଡେଲି କିଛି ଇନକମ୍ କରିବାରେ ଲାଗିଛି କାମ କାମ ଯୋଗୁଁ ସେଥିପାଇଁ ମୁଁ ଏଇ ମୁହୂର୍ତ୍ତରେ ମାନେ ଏଇ ମଉକାରେ ପାର୍ସଲ ଆଣିଦଉଛି ଯେମିତିକି ମୋତେ ମୋତେ ଭବିଷ୍ୟତକୁ ଆଉ ହଇରାଣ ହେବାକୁ ପଡ଼ିବନି ପୂଜା ପର୍ବଣିୀ ସମୟରେ ସେଇଥିପାଇଁ ମୁଁ ଏବେ ଆଣିଦଉଛି ଆଉ ମୁଁ ଗୋଟେ କଥା କହୁଥିଲି କି ଆପଣ ଏଇ କଥାଟାକୁ ମୋର ଧ୍ୟାନର ସହକାରେ ଶୁଣିବେ ଆପଣ ଏବେ ପୁରା ଫାଙ୍କା ଅଛନ୍ତି?
ହଁ ମୁଁ ଆପଣଙ୍କ ସହିତ କଥା ହେବା ପାଇଁ ତ ପୁରା ଫାଙ୍କ ଅଛି କାରଣ ଆପଣଙ୍କ ସହିତ କ କଥା ହେଲେ ହିଁ ମତେ ଭଲ ଲାଗେ ଆଉ କାହା ସହିତ କଥା ହେଲେ ମତେ ଭଲ ଲାଗେନି ଆଉ ଆପଣଙ୍କର ଟୋନ ଟା ବି ବହୁତ ଭଲ ଲାଗେ ଯେମିତି କି ମୋର ସାନ ଭଉଣୀର ଟୋନ ସେମିତିକା।
ଆପଣ ତ ସବୁଠାରୁ ସାନ ଆଉ ଆପଣଙ୍କ ତଳକୁ ବି ଆଉ କିଏ ସାନ ଅଛି କି ଭଉଣୀ?
ହଁ ଅଛି।
ଓ ହୋ ଆପଣଙ୍କ ଘର ସେ ଯୋଉ ଗେଣ୍ଡୁ ବୟସର ସେ ଯୋଉ ଛୁଆଟା
ମୋ ଅ ତଳକୁ ଆହୁରି ତିନି ଜଣ ସାନ ଅଛନ୍ତି ମୋ ତଳକୁ।
ଆଚ୍ଛା ଆପଣଙ୍କ ତଳ ଆହୁରି ତିନି ଜଣ ସାନ ଅଛନ୍ତି ମୁଁ ଭାବୁଥିଲି କି ଆପଣ ଏକା ବୋଧେ ସାନ ଅଛନ୍ତି ଆଉ କିଏ ସାନ ନାହାନ୍ତି ଯାହା ହଉ ଆପଣଙ୍କ ତଳକୁ ମଧ୍ୟ ଆହୁରି ଛୋଟ ଛୋଟ ଛୁଆ ଅଛନ୍ତି ଜାଣିକି ମୁଁ ବହୁତ ଖୁସି ହେଲି ଆଉ ଗୋଟେ କଥା ଆପଣଙ୍କ ସହିତ ମୋର ଥିଲା କି ଆମର ମଝି ଘର ହଉଛି ବହୁତ ଗନ୍ଧିଆ ହେଇକି ପଡିଛି ଆଉ ମୋର ଟିକେ ସମୟ ହେଉନାହିଁ ସଫଫା କରିବା ପାଇଁ। ତ ମୁଁ ଚାହୁଁଥିଲି କି ଆପଣ ଆଉ ମୋ ଭଉଣୀ ମିଶିକି ଆମର ମଝି ଘର ଟାକୁ
ଆପଣ କଣ କହିଲେ ଆଉଥରେ ଟିକେ କହିବେ ଆପଣଙ୍କ କଥା ଟା ଶୁଭୁନାହିଁ।
ହଁ ମୁଁ ଆପଣଙ୍କୁ ମୁଁ ଆପଣ କୁ କହିଲି କି ହଉଛି ଆମର ଯୋଉ ମଝି ଘରଟା ମାନେ ମଝି ରୁମ୍ ଯୋଉଠି ଆମେ ସୁଆ ବସା କରୁଛେ ସେଇ ଯୋଉ ରୁମ ଟା ନା ବହୁତ ତ ଗନ୍ଧିଆ ହୋଇକି ପଡ଼ିଛି ସେଥିପାଇଁ ମୁଁ ଚାହୁଁଥିଲି କି ଆପଣ ଆଉ ମୋ ଭଉଣୀ ଆପଣ ଦୁଇଜଣ ହିଁ ବହୁତ ଫାଙ୍କା ରହୁଛନ୍ତି ବୋଲି ମୋତେ ଲାଗୁଛି। ତ ଆପଣ ଆଉ ମୋ ଭଉଣୀ ମିଶିକି ଆପଣ ଯଦି ଆମର ଏଇ ଯୋଉ ମଝି ଘର ଟା ଟିକେ ସଜାଡି ଦିଅନ୍ତେ ତ ଭଲ ହୁଅନ୍ତା କାହିଁକି ନା ଯଦି ଆମ ଘରକୁ କିଏ କୁଣିଆ ମୈତ୍ର କିମ୍ବା କିଏ ସାଙ୍ଗସାଥି ଆସିଲେ ଆମକୁ ଭଲ ଲାଗୁନାହିଁ। କାହିଁକି ନା ଆମ ଘରର ଅସନା ମସନା ହେଇଛି ତ ଆପଣ ଟିକେ ସଜାଡିବାରେ ମୋ ଭଉଣୀ ଆଉ ଆପଣ ଟିକେ ସାହାଯ୍ୟ କଲେ ଭଲ ହୁଅନ୍ତା କଣ କହୁଛନ୍ତି
ନା ନା ଆପଣଙ୍କ ଭଉଣୀ ତ ଫାଙ୍କା ରହୁନାହାନ୍ତି କିନ୍ତୁ ମୁଁ ବି ଫାଙ୍କା ରହୁନି କାରଣ ମୋର ଟିକେ କାମ ରହୁଛି ଦଶଟା ରୁ ଚାରିଟା ଚାରି ଚାରି ଟାରୁ ପାଞ୍ଚଟା ପାଞ୍ଚଟାରୁ ଛଅଟା ଛଅଟା ରୁ ସାତଟା ଆପଣ ତ ଜାଣିଛନ୍ତି କୋଉ କାମ ରହୁଛି ତ ଆ ମୋର ଟିକେ କାମ ରହୁଛି ତ ମୁଁ ବି ଫାଙ୍କା ନାହିଁ ଯଦି ରହିବି ତାହେଲେ ରବିବାର ହିଁ ରହିବି ରବିବାର ଦିନ ଯଦି ହବ ଦେଖିବା ଚେଷ୍ଟା କରିବା ଯଦି କରିଲି କରିହବ ତ ଭଲ କଥା। ଚେଷ୍ଟା କରିବି ଦେଖିବି ଯାହା ହବ ଆଉ।
ଦେଖନ୍ତୁ ରବିବାର ଦିନ ନା ଆପଣଙ୍କର ମାମା ରହୁଛନ୍ତି ଆଉ ଆପଣଙ୍କର ଭଉଣୀ ମଧ୍ୟ ରହୁଛି। ତ ରବିବାର ଦିନ ମତେ କାହିଁ ଲାଗୁନାହିଁ ଏଇ କାମ ଟା ସମ୍ଭବପର ହେଇପାରିବ। ସେଥିପାଇଁ ଆପଣ ଆଉ କୋଉ ଦିନ ଛୁଟି ନେଇକି ଯଦି ଏଇ କାମଟାକୁ କରିଦେଇ ପାରନ୍ତି ତାହେଲେ ଭଲ ହୁଅନ୍ତା କଣ କହୁଛନ୍ତି?
ଦେଖିବା ରବିବାର ଦିନ ତ ମୋ ଭଉଣୀ ରହୁନାହିଁ। କିନ୍ତୁ ଅ ଯୋଉ ମୋର। ଇଏ ରହୁଛନ୍ତି ମାମା ରହୁଛନ୍ତି ଯଦି ଦେଖେ ଯଦି ଯାହା ହବ। ତାହେଲେ କରିବା କାରଣ ମୋର। ଭଉଣୀ ତ ଭଉଣୀଙ୍କର କାମ ରହୁଛି। କିନ୍ତୁ ମ ମାମା ଛି ଛୁଟିରେ ରହୁଛନ୍ତି ସେଦିନ ତ। ଏଇଥି ରେ ଅଜି ତ ମଙ୍ଗଳବାର ତାପରେ। ଅଛି ଯେମିତି କିି ଉଁ ଯୋଉ ଆହୁରି ଅଛି ଯେ ପାଞ୍ଚ ଦିନ। ସବୁ କାମ ସରିବା ପାଇଁ ଯଦି